ଜୟ ଜଗନ୍ନାଥ ବନ୍ଧୁ, କଣ କରୁଛନ୍ତି?
ହଁ ବନ୍ଧୁ ଜୟ ଜଗନ୍ନାଥ, ମୁଁ ବର୍ତ୍ତମାନ ଟିକି ପୋଖରୀ କୂଳକୁ ଆସିଥିଲି ଯେହେତୁ ତ ମୋର ଟିକେ ଡାଟା ସମସ୍ୟା ରହୁଛି ଗ୍ରାମରେ ତ ସେଥିପାଇଁ ଆପଣ ତ ଜାଣିଥିବେ ମୁଁ ଆସିଥିଲି ଟିକେ ପୋଖରୀ କୂଳକୁ ଯା ଫଳରେ ମୁଁ ଆପଣଙ୍କ ସହିତ କଥା ହେଇପାରୁଛି।
ଆଚ୍ଛା ଆଚ୍ଛା। ଆଉ କଣ ଭୋଜନ କରିଥିଲେ?
ହଁ ମୁଁ ତ ଏ ବିଶେଷ ନୁହଁ ଘରେ ଏକ ହଁ ପାଣି ପିଇଥିଲି ଆଉ ବିସ୍କୁଟ କିଛି ଖାଇଥିଲି। ଆପଣ ବର୍ତ୍ତମାନ କଣ କରୁଛନ୍ତି?
ହଁ ମୁଁ ତ ଯାଇଥିଲି ନିତ୍ୟ ଦିନ ଆପଣଙ୍କୁ କୁହେ ଯେ ମୁଁ ତିଆନା ଯାଏ ବ୍ୟାୟାମ କରେ। ଯାଇଥିଲି ଏବେ ହିଁ ମନ୍ଦିର ହେଇକି ଆସିଲି। ଏବେ ଟିକେ କଣ ଛତୁଆ ଖାଇଦେଇକି ଆପଣଙ୍କ ସହିତ ବାର୍ତ୍ତାଳାପ କରିବି ଆଉ।
ଆପଣଙ୍କର ସେପଟେ ବୋଧେ ବର୍ଷା ହଉନାହିଁ, ଆପଣ ବ୍ୟାୟାମ କରିବାକୁ ଗଲେ କେମିତି?
ନାଇଁ ନାଇଁ ପକଉଛି ନା ପ୍ରବଳ ଜୋରରେ ହଉଛି ବାକି ମୋର ଠିକ୍ ସମୟରେ ବର୍ଷା କମି ଯାଇଥିଲା। ବହୁତ ଭଲ ହେଲା।
ହଁ ହଁ ତାପରେ ବୋଧେ ହୋଇଥିବ ଆପଣ ଓଦାହୋଇ ମଧ୍ୟ ଆସିଥିବେ ନହେଲେ ଛ ଛତାମାରି ଆସିଥିବେ ବୋଧେ।
ହଁ ଏବେ ବି ସେମିତି ଖାସ୍ କିଛି ବର୍ଷା ହେଇନି ହଁ ସେମିତି ଝିପିଝିପି ହଉଛି ଆଉ।
ମୋତେ କହିପାରିବେ କି ଆପଣଙ୍କ ସେପଟେ ବର୍ଷା କେତେବେଳୁ ହେଉଛି ଆସନ୍ତାକାଲି ରାତିରୁ ନା ଏବେଠୁ?
ହଁ ରାତିରେ ତ କାଲି ହୋଇଥିଲା ବାକି ଆଜି ସକାଳୁ ଛଅଟାରୁ ଆଠଟା। ହୋଇଥିଲା ପୁଣି ଖରାବେେଳେ ମଧ୍ୟ ସେ ଗୋଟେରୁ ତିନିଟା ଆଉଥରେ ହଉଥିଲା ତାପରେ ତ ଛାଡି ଯାଇଥିଲା।
ଠିକ୍ ଅଛି ଠିକ୍ ଅଛି ଆପଣ ଟିକେ ଧୀରେ ଧୀରେ କୁହନ୍ତୁ ଯେହେତୁ ମତେ ଟିକେ ଶୁଣିବାରେ ଅସୁବିଧା ହଉଛି ତ ଟିକେ ଧୀରେ ଧୀରେ କୁହନ୍ତୁ ନା କଣ କହୁଛନ୍ତି?
ଠିକ୍ ଅଛି ଠିକ୍ ଅଛି ତ୍ରୁଟିଟାକୁ ସମ୍ଭାଳିବି ମୁଁ।
ଆଉ ଆପଣ କଣ ଖାଇଛନ୍ତି ନା ନାଇଁ ନା ସେମିତି ଭୋକିଲା ହିଁ ବସିଛନ୍ତି ବ୍ୟାୟାମ କରି ସାରିଲା ପରେ ତ ଯେମିତି ହେଲେ କିଛି ଖା ଖାଇବା କଥା।
ହଁ ଏବେ ତ ଯାଉଛି ଛତୁଆ ଟିକେ ଖାଇଦେବି ଗୋଳିକି ଆଉ କଣ ଖାଇବି।
ବା, ବା ବହୁତ ଭଲ ଖାଦ୍ୟ କିନ୍ତୁ ମନେ ରଖିଥାନ୍ତୁ ଛତୁଆ ଖାଇଲେ ଆପଣ ଯଉ ବ୍ୟାୟାମ କରୁଚନ୍ତି ତାହା ଟିକେ ଡେରିରେ ଦେଖାଯିବ ଆପଣଙ୍କ ଦେହରେ।
ହଁ ସେଇଟା ତ ଠିକ୍ କଥା ହଉ ଏବେ ବି କାହାର ଦରକାର ସେ ଧୀରେ ଧୀରେ ବି ହଉ ଭଲ ହଉ।
ହଉ ହଉ ଠିକ୍ ଅଛି ଠିକ୍ ଅଛି ଆପଣ ତ ସେଥିପ୍ରତି ଧ୍ୟାନ ଦିଅନ୍ତୁ ମୁଁ ତ ଜାଣିଛନ୍ତି ଆ ମୋର ଯେହେତୁ ଦେହ ଖରାପ ହୋଇଥିଲା ମୋ ମୁଣ୍ଡକୁ ଯେହେତୁ ଆଘାତ ପଡିଥିଲା ତ ମୁଁ ବ୍ୟାୟାମ ଯଦି କରିବି ମୋ ଉପରେ ବହୁତ ବଳ ପୂର୍ବକ ଅସୁବିଧା ହେବ ତ ମୋତେ ପୁନର୍ବାର ଡାକ୍ତରଖାନା ଯିବାକୁ ପଡ଼ିପାରେ।
ଆଚ୍ଛା ଆଚ୍ଛା, ଆପଣ କେବେ କଣ ଗାଁର ପ୍ରସ୍ଥାନ କରିବେ?
ମୁଁ ଗ୍ରାମରୁ ପ୍ରସ୍ ତମେ କରୁ କରୁ ମୋର ଦଶ ତାରିଖ ହୋଇଯାଇପାରେ। ଜୁଲାଇ ଦଶ ତାରିଖ ବେଳୁକୁ ମୁଁ ପହଞ୍ଚି ଯାଇଥିବି।
ଆଛା ଆଛା।
ହଁ ହଁ କାରଣ ଏବେ ତ ମୁଁ ଯେହେତୁ ଆପଣ ତ ଜାଣିଛନ୍ତି କଲେଜ କିଛି ପକାଇନାହିଁ ଆଉ ଯେହେତୁ ମୁଁ କିଛି କରିିବି ବୋଲି ଫର୍ମ କିଛି ପକାଇ ନ ମୁଁ ତମର କଲେଜ ଗୁଡ଼ିକୁ ମଧ୍ୟ କିଛି ଆସିନାହିଁ ଆଉ ସେଥିପାଇଁ ମୁଁ ଗ୍ରାମ ପଳେଇ ଆସିଲେ ସେଇଠି ବସି ବସି କଣ କରିବି ଭାବୁଛି ଏକ ବର୍ଷ ଘରେ ବସି ପଡ଼ିବି।
ଆଛା ଆଛା ହଁ ଚଳିବ ସେମିତି କିଛି ଅସୁବିଧା ନାହିଁ। ଯାହା ହୁଏ ଭଲ ପାଇଁ ହୁଏ।
ହଁ ଭଲ ତ ହେଉଛି ଯେହେତୁ ଏତେ ବଡ଼ କାମ ତ ହୋଇଗଲା ପାଠ ପଢ଼ା ନାଇଁ ତ ଘରେ ଟିକେ ଗାଳି କରୁଛନ୍ତି ଭାବୁଛିୁ କଣ କରିବି?
ଆଜ୍ଞା।
ଆଉ, ଆପଣଙ୍କର ମିତ୍ର ସବୁ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ବଂ ଜଣେ ବନ୍ଧୁଙ୍କ ସହିତ ବ୍ୟାୟାମ କରୁଥିଲି। ଏବେ ଆସିଲି ଆଉ।
ଆପଣଙ୍କ ବନ୍ଧୁ ମଧ୍ୟ ବ୍ୟାୟାମ କରୁଚନ୍ତି ନା ଆପଣଙ୍କ ସାଙ୍ଗେ ମିଶିକି ବୋଧହୁଏ ବ୍ୟାୟାମ କରୁଚନ୍ତି ଆପଣ?
ନିଶ୍ଚୟ ନିଶ୍ଚର।
ହଁ ଏମିତି ବନ୍ଧୁ ବି ଥିଲେ ଭଲ କାମରେ ମଧ୍ୟ ସାହାଯ୍ୟ ହୋଇଯିବ ନା କଣ କହୁଛନ୍ତି?
ନିଶ୍ଚୟ ନିଶ୍ଚୟ ଠିକ୍ କଥା କହିଲେ ବନ୍ଧୁ ବି ସବୁଥିରେ ସାଥ ଦିଏ।
ହଉ ଆପଣ କୁହନ୍ତୁ କଣ କହୁଚନ୍ତି ଆପଣଙ୍କ ଘର ଲୋକ କେମିତି ଅଛନ୍ତି ସେ ବାବଦରେ କିଛି କୁହନ୍ତୁ?
ହଁ ଘର ଲୋକେ ସମସ୍ତେ ବି ଭଲ ଅଛନ୍ତି ସମସ୍ତଙ୍କର ବି ଦେହ ହବ ଭଲ ଅଛି।
ଆଉ ଆପଣ ଆ ଆପଣଙ୍କ ଦେହ ବିଷୟରେ କିଛି କୁହନ୍ତୁ ଆପଣ ଯଦି ପ୍ରତିଦିନ ବ୍ୟାୟାମ କରୁଛନ୍ତି ତ ଆପଣଙ୍କ ଦେହ କେମିତି ଅଛି?
ହଁ ଭଲ ଅଛି ବାକି ଆଗ ଭଳି ବ୍ୟାୟାମ ତ ମଝିରେ ମଝିରେ ବନ୍ଦ ହେଇଯାଉଛି ଏଇ ବର୍ଷା ଯୋଗୁ। ତ ବେଶୀ ଖେ ଏବେ ବେଶୀ ବି ଏମିତି କିଛି ନାହିଁ। ହଉ ଆପଣ ଘରେ ଭୋଜନ କଁ କରିଥିଲେ?
ମୁଁ ତ କହିଥିଲି ଆପଣଙ୍କୁ ପୋଖରୀ କୂଳକୁ ଆସିଥିଲି ଆମ ଘର ଲୋକ ମୋ ଘରେ ଅଛନ୍ତି ତ ମୁଁ ଏମିତି କରିନାହିଁ। କଣ କରିବି?
ଆଚ୍ଛା ଆଉ ମଧ୍ୟାହ୍ନ କାଳରେ ତ କଣ କରିଥିବେ।
ମଧ୍ୟାହ୍ନ କାଳରେ ବି ମୁଁ ମଧ୍ୟ କିଛି କରିନାହିଁ ମୁଁ ବର୍ତ୍ତମାନ ଆସିଛି ବାହାରୁକୁ। କୁ ମେଡ଼ିସିନ୍ କିଛି କିଣିବି ପୋଖରୀ ମୂଳରେ ବସିକି ଆପଙ୍କ ସହିତ କଥା ହେଇଚି ଯେହେତୁ ମତେ ଏକୁଟା ଟିକେ ଡର ଲାଗୁଥିଲା ରା ଏତିକି ସମୟ ତ ମୁଁ କରିଦେଲି ଆପଣ ଆସନ୍ତୁ କେବେ ଆମ ଗ୍ରାମ ଆଡ଼କୁ ବୁଲିଯିବେ ନା କଣ କହୁଛନ୍ତି?
ନିଶ୍ଚୟ ନିଶ୍ଚୟ ବେଶ ମୁଁ ଯିବି। ଆପଣ ଏକା କେମିତି ଅସଛନ୍ତି କାହା ବନ୍ଧୁ ସାଙ୍ଗରେ ନେଇକି ରଖିଥାନ୍ତେ।
ମୋ ବନ୍ଧୁମାନେ ଟିକେ ଖେଳାଳି ତ ସେମାନେ ଦୂରକୁ ଯାଇ ଖେଳୁଛନ୍ତି କାରଣ ସେମାନଙ୍କର ନେଟ୍ ତାର ପ୍ରୋବ୍ଲେମ୍ ହେଉଚି ତ ସେମାନେ ଯଦି ନ ଖେଳିପାରିବେ ତ କଣ କରିପାରିବେ ତ ସେଥିପାଇଁ ସେମାନେ ଖେଳିବାରେ ବ୍ୟସ୍ତ ଅଛନ୍ତି।
ଆଚ୍ଛା ଆଚ୍ଛା।
ଆଉ ବନ୍ଧୁ କୁହନ୍ତୁ ଆଉ କଣ ଆପଣ କୁଆଡେ ଯାଇଥାନ୍ତେ ବୁଲିବାକୁ କହୁ ଥିଲେ ଗୁଜୁରାଟ କି ବନାରସ ଆଡ଼କୁ।
ହଁ ବନରସ ତ କହୁଥିଲି ଭାବିଥିଲି ଯେ ଅର୍ଥଟି ମୋତେ ଅସୁବିଧା କରିଦେଉଛି ତ ଅର୍ଥ ଆହୁରି ସଞ୍ଚୟ କରିବାକୁ ଲାଗିଛି।
ଆପଣ ତ ଜାଣିଛନ୍ତି ଅର୍ଥ ସବୁଠି ଦରକାରଉ କଣ କରିବାକୁ ଭାବିବା ଛଡା ଆମେ କଣ କରିପାରିବା। ଯେବେ ଅର୍ଥ ଥ ରହିବ ସେବେ ଆମେ ଯିବା। ଆଉ ଆମର ଆଉ କଣ ଅଛି ଆ ଘର ଲୋକ ଯଦି କିଛି ସାହାଯ୍ୟ କଲେ ହୁଅନ୍ତା ଘର ଲୋକ ମତେ ସାହାଯ୍ୟ କରୁନାହାନ୍ତି ଆ କଣ କରିପାରିବା।
ନିଶ୍ଚୟ ନିଶ୍ଚୟ। ମ ତ ଯିବ ପ୍ରଥମ ଥର ପାଇଁ ମାନେ ପୁରା ଭଲକି ବୁଲିକି ଆସିବ। ହଁ ଭଲ ବି ବୁଲିବା ପାଇଁ ହେତିକି ଭଲ ଅର୍ଥ ଦରକାର ତ ସେ ଅର୍ଥ ଟି ଯୋଗାଡ କରୁଛି ଏବେ ମୁଁ।
ହଁ ହଁ ଯୋଗାଡ଼ କର ଯୋଗାଡ଼ କର ତା ବି ଠିକ କଥା ମୁଁ ବି ଦେଖିଲି ମୁଁ କହିଲି ଏକ ଅନ୍ୟ ନମ୍ବର ଆସିଛି ମତେ ଲାଗିଲା ଆପଣଙ୍କର ହୋଇଥିବ ଆଉ ଯେହେତୁ ଆପଣଙ୍କର ଶେଷ ଅକ୍ଷର ନାୟକ ନା ତ ମୁଁ ସେଇଠୁ ବୁଝିଗଲି ଆପଣ ହିଁ କରିଛନ୍ତି।
ଆଜ୍ଞା ଆଜ୍ଞା ସେ ନମ୍ବର ଟିରେ ମୋର ବାଲାନ୍ସ ସରିଯାଇଛି ତ ସେଥିପାଇଁ।
ଆଉ ହଉ କିଛି କଥା ନାହିଁ ଯୋଉଥିରେ କଲେ ଚଳିବ କଥା ହେବା କଥା ତ ନା କଣ।
ଆଜ୍ଞା।
ଆଉ କୁହନ୍ତୁ କିଛି ଆପଣଙ୍କ ବନ୍ଧୁ ତ ବୁଲିବାକୁ ଯାଇଥିଲେ ବଜାର କହୁଥିଲେ ସେ ବଜାରରୁ କିଛି ଜିନିଷ କିଣିଲେ ନା ନାହିଁ?
ନାହାନ୍ତି
ଆପଣ ଶୁଣାଯାଉଛି?
ହଉ ଆଜ୍ଞା ଆଜ୍ଞା। ବେଶୀ କିଛି ଖାସ୍ କିଣିନାହାନ୍ତି ସିଏ ବି ମୋ ଭଳି ତାଙ୍କ ପାଖରେ ମୋର ସେମିତି କିଛି ମୋ ଭଳି ତାଙ୍କ ପାଖ ବି ଅର୍ଥ ନାହିଁ ତ ସିଏ ବି ଏତେ କିଛି ଖାସ୍ କିଣିବାକୁ ଇଚ୍ଛୁକ ନାହାନ୍ତି।
ନାଇଁ ମୁଁ ଦେଖୁଥିଲି ତାଙ୍କୁ ପୋଷାକ ପତ୍ର ଗୁଡିକ ବହୁତ ଭଲ ଲାଗେ କାଳେ ପୋଷାକ ପତ୍ର ଗୁଡିକ କିଣୁଥିବେ।
ହଁ କିନ୍ତୁ ସେ କହୁଥିଲେ ଯେହତୁର ଅର୍ଥ ନାହିଁ ଅର୍ଥ ଜାଗା ଟେ କିଛି ଗୋଟେ ଭଲ ଟେଷ୍ଟ କିଣିବେ ବୋଲି ମତେ କହୁଥିଲେ।
ହଁ ହଉ ହଉ କିଛି କଥା ନହିଁ କିଛି କଥା ନାଇଁ ଯେତେବେଳେ ହେବ ସେତେବେଳେ କିଣିଦେବେ ନା କଣ।
ଆପଣ କୋଉଥିରେ କଣ
ନାଇଁ ହେଇ ସେମିତି କିଛି ନାହିଁ ଆପଣ ଏକ ମୋବାଇଲ୍ ଫୋନ୍ କିଣିବେ କହୁଥିଲେ କିଣିଲେ?
କୋହୁନାହାନ୍ତି?
ହାଲୋ।
ଆପଣ ଏକ ମୋବାଇଲ ଫୋନଟି କିଣିବେ କହୁଥିଲେ ଆପଣ କିଣିଲେ?
ହଁ ସେଆ ହିଁ ତ କହୁଛି ବାକି ଏବେ ଅର୍ଥ ଆହୁରି ଯୋଗାଡ଼ କରିବାର ଅଛି ନା ବର୍ଷେ ଲାଗିଯିବ ପୁରା ସମ୍ପୂର୍ଣ୍ଣ ଅର୍ଥକୁ ରଖିବା ପାଇଁ ତ ପୁରା ମୂଲ୍ୟ ହେଲେ ହିଁ ମୁଁ ଯାଇ କିଣିବାକୁ ଇଛୁକ ହେବି।
ହଉ ଠିକ୍ ଅଛି ଠିକ୍ ଅଛି ଯେତେବେଳେ ଆପଣଙ୍କ ସମୟ ହେବ ଆପଣ କିଣିବେ ଏଥିରେ କିଛି ବାଧ୍ୟ ବାଧକତା ନାହିଁ ଆପଣ ଘର ଲୋକ ଯଦି କିଛି ସାହାଯ୍ୟ କରିବେ ଆପଣ କିଛି ସାହାଯ୍ୟ କରିବେ ତେବେ ଆପଣ କିଣିବେ ଏମିତିରେ କିଛି ଅସୁବିଧା ନାହିଁ।
ନିଶ୍ଚୟ ନିଶ୍ଚୟ କଣ କରିବା ବଡ ହେଲୁଣି ସବୁ କଥା ତାଙ୍କ ଉପରେ ନିର୍ଭର କରିବାକୁ ହବନି ନିଜ ଅର୍ଥରେ ନିଜେ ଚଳିବା ଆରମ୍ଭ କରିବାକୁ ପଡିବ।
ସେଇଟା ବି ସତ ତା କଲେଜ ଆସିଲା ଆଜିିବା କଲେଜ ଆସିଥାନ୍ତା ନା କଲେଜ ଡେଟ୍ ପୁଣି ଘୁଞ୍ଚିଗଲା।
ହଁ ଡେଟ୍ କଣ ଆଜି ଘୁଞ୍ଚି ଯାଇଛି କହୁଛନ୍ତି ତ ଦୁଇ ଦିନ ପରେ ଆଉ ଥରେ ଆସିବ ବୋଲି। ମାନେ।
ହଁ। ହଁ ମୁଁ ବି ଖବର ଦେଖିଥିଲି ତାରିଖ ଟିକେ ଘୁଞ୍ଚି ଯାଇଚି ଆପଣ କଣ ଲାଗୁଚି କୋଉ କଲେଜ୍ ଆସିବ?
ମୋର ଲାଗୁଚି ମୋର ଏକାମର କଲେଜ୍ ଟି ଆସିବ ଆଉ।
ଆ ଖୁଵ୍ ଭଲ କଥା ସେଇଟା ମୋର କଲେଜ୍ ସେଇଟାରେ ମୁଁ ପାଠ ପଢୁଥିଲି କିନ୍ତୁ ଏବେ ତା ଆପଣ ଜାଣିଚନ୍ତି ମୁଁ ପଢ଼ୁନାହିଁ କଣ କରିବି?
ଆଜ୍ଞା ଆଜ୍ଞା।
ଆପଣ ବୋଧହୁଏ ରାଜନୀତି ବିଜ୍ଞାନ ବାଛିଛନ୍ତି ମୋତେ ଲାଗୁଚି?
ହଁ ରାଜନୀତି ବିଜ୍ଞାନ ଆଉ ଆମର ଅର୍ଥନୀତି ମଧ୍ୟ। ଆଉ ସାମାଜିକ ବିଜ୍ଞାନ ଟି ଯୋଉ ମଧ୍ୟ ସୋସିଓଲୋଜି ବୋଲି କୁହାଯାଉଚି। ତାକୁ ବି ମଧ୍ୟ ମୁଁ ଫର୍ମ ରେ ପକେଇଥିଲି ବାକି ରାଜନୀତି ବିଜ୍ଞାନ ର ଟିକେ ମୂଲ୍ୟ ଅଙ୍କଟି ଅଧିକ ରହୁଚି ତ ସେଟା ଆସିବାର ମୋର କାଇଁ ଭରସା ନାହିଁ ବାକି ଆମର ସାମାଜିକ ବି ବିଜ୍ଞାନ ଅର୍ଥନୀତି ଏଇ ଦିଇଟା ଭିତରେ କୋଉଟା ଆସିବ ବୋଲି ଆଶା ଅଛି।
ଠିକ୍ ଅଛି ଠିକ୍ ଅଛି ଆପଣ ଯଦି ସଂସ୍କୃତ ପକେଇଥାନ୍ତେ ତାହେଲେ ପଳେଇ ଆସିଥାନ୍ତା ବିଜେପି ଯେହେତୁ ମୋର ତାଙ୍କ ବନ୍ଧୁକର ଆସୁଚି। ହୋଉ ଛାଡନ୍ତୁ ଆପଣ ଚେଷ୍ଟା କରନ୍ତୁ ଯାହା ଆସିଲେ ଆସିବ ନ ହେଲେ ପଢିଦେଲେ ଗଲା ତିନି ବର୍ଷ ସେଥିରୁ କଣ ଅଛି।
ଆଜ୍ଞା ଆଜ୍ଞା। ଏଥିରେ କଣ ସବୁ ପାଠ ତ ସବୁ ପାଠ ସବୁ ପାଠରେ ତ ଭବିଷ୍ୟତ ଅଛି।
ହଁ ଖାଲି ଆଜିକାଲି ଲୋକମାନେ କଲେଜ ଶିଖୁଛନ୍ତି ଆଉ କଣ କରିପାରିବା କୁହନ୍ତୁ।
ଆଜ୍ଞା। ଆଉ ରାତ୍ରି କାଳରେ ଏବେ କଣ ରାତ୍ରି କାଳରେ କଣ ଭୋଜନ କରିବେ ଏବେ?
ରାତ୍ରି କାଳରେ ବି କିଛି ଭାବି ନାହିଁ ଭା ଘରେ ଗଲେ ମୁଁ ଆପଣଙ୍କୁ ନିଶ୍ଚିନ୍ତ ଜଣେଇବି ଆଉ ଆପ୍ ଆପଣଙ୍କର ଭାଇଙ୍କର କଉ ଶ୍ରେଣୀ ହେଲା ସିଏ ବି ପଢ଼ୁଥିଲେ ବୋଧହୁଏ
ହଁ ସିଏ ତ ଆମର ସେ ଶାଇବାନିଆପାଣି ଶିଶୁମନ୍ଦିର ସ୍କୁଲରେ ପଢୁଛନ୍ତି। ତ ତାଙ୍କର ଏବେ ଷଷ୍ଠ ଶ୍ରେଣୀ ହେଲା।
ହଉ ହଉ ଖୁବ୍ ଭଲ କଥା ଖୁବ୍ ଭଲ କଥା ସିଏ ମନ ଧ୍ୟାନ ଦେଇ ପଢନ୍ତୁ ଯେହେତୁ ସେ ଉପର କ୍ଲାସକୁ ଶ୍ରେଣୀକୁ ଯାଉଚନ୍ତି ଆପଣ ଟିକେ ଧ୍ୟାନ ରଖିବେ କାରଣ ସେ ଏଇ ସମୟରେ ହିଁ ଖରାପ ହୁଅନ୍ତି ପିଲାମାନେ ଆମେ ବି ହୋଇଥିଲେ ମନେ ରଖିଥାନ୍ତୁ।
ନିଶ୍ଚୟ ନିଶ୍ଚୟ ତାକୁ ତ ମୁଁ ବେଶ୍ ଜଗୁଛି ବାକି ସେଇଟା ଟିକେ ପାଠ ପଢୁନି ମୋ କଥା ଶୁଣୁନି ତଥାପି ମୁଁ ତାକୁ ଜଗିବାରେ କିଛି ତ୍ରୁଟି ଛାଡୁନି।
ହଉ ଅଉ ମୁଁ ବର୍ତ୍ତମାନ ଘରକୁ ଯାଉଚି ଆପଣ ଯାଆନ୍ତୁ ମୁଁ ରହୁଚି ତାହେଲେ ଠିକ୍ ଅଛି।
ଠିକ ଅଛି ଆଗାମୀ କଲରେ କଥା ହବା ଆଉ।
ହଁ ହଁ ମୁଁ ମୁଁ କହିବି ମୁଁ କହିବି ତାହା।
ନିଶ୍ଚୟ।
ହଁ।